ଥିଲା।
ଆଉ ଆ ଆ ବ୍ୟସ୍ତ ଥିଲି ଆଉ କଣଥିଲି ଆଉ। ଇଆ ବ୍ୟସ୍ତ ଥିଲ ଆଉ କରୁନଥିଲି ଆଜିକାଲ
ତମେ ତ ବ୍ୟସ୍ତ ଲୋକ ଖାଲି ଆଉ। ହଉ ମୁଁ ଆଡେ ମନେ ପକେଇ କିି ଆଉ।
ଆଚ ଖେ ଆଉ ଇ ଆଉ
ତମ ତ ଟୁର୍ଣ୍ଣାମେଣ୍ଟ ପ୍ଲେୟର ହେଇଲାଣି, ଆମ ଆଉ ମନ ପକେଇଵନି ଖାଲି ତ ଖେଳ ଖେଳ ଆଉ।
ହଁ ତମେ ତ ଖେଳଛ ଭଲା ଆଉ। କୋଉ ପା ଖେ ଯାଇନ ହେଲେ ଆଉ କୋଡିଏ ଏବେ ଅଛ।
ଆଡେ ଅଛି ଆଡେ ବ୍ରହ୍ମପୁର ଆଡେ ଆଉ।
ହଁ ହଁ ଅଛି ହେଲେ ଗାଁ କୁ କେବେ ଆଇବ
ଗାଁ କୁ ଆଉ ଥରେ ଆଉ ରଜରେ କି ରଜରେ ଯଵି ହେଉ ଯେ ଆଉ ଟିକେ କାମ ଫାମ ଅଛି ପରୀକ୍ଷା ପରୀକ୍ଷା ଅଛି ଆଉ ଯାଇ ହବନି ପରୀକ୍ଷା ସରିଲା ଯିବି ଉଣେଇଶି ରେ ଅଛି କୋଡିଏ ବାଇଶି ଆଡକୁ ଯିବା ଆଉ।
ଓହୋ ଆମର ତ ମୁଁ ଖେଛି ତାପରେ ବର୍ଷା ପଳବରିଲା ଆ ଆ ଖେଳା ଖେଳି ଅଛି ଆଉ।
ହଁ ଏ ତମେ ସ୍ ଖୋଲସି କରୁଥିଲେ ପରା
ଆସେ କୋଲାରସୀପ କଥାପାଇଁ ଆଉୋ ନୂ ଖୋଲି ଦେଇଥିଲି ଆଉ ମୁଁ ମୋରୁ ଖାରୋ ଆଜି ଆ
ହଁ ତୁ ପୁରୁଣା ଖାତା ଦେଖୁଛୁ ପଇସା ନୂଆ ଖାତାକୁ ପଳେଇ ଆଇଛି।
ହଁ ସେ ହେଇଯାଇଛି ବାବା କହୁଥିଲେ। ଚକରେ ମୁଁ ଆ ଚେକ କରୁନଥିଲି ତାପରେ ଚେକ କଲାବେଳେ ଆସି ଆଉ।
ହେ କୋ କୋଉ ଖାତା ଖୋଲିଚୁ କି କୋଉ କୋଉ ବ୍ୟାଙ୍କ ରେ?
ମୋ ବ୍ୟାଙ୍କ ଅଫ୍ ଇନ୍ ଗୋଟେ ରାଙ୍କ ଅଛି। ୟୁନିୟନ୍ ବ୍ୟାଙ୍କ ସବୁ ଖୋଲିଛି ଆଉ। ଏ ଏ ଆମର ଇଏ ଇନ୍ ଆ
ଉଁ ହୁଁ ୟୁନିୟନ୍ ବ୍ୟାଙ୍କ କୋଉ ଠୁ ଖୋଲ ଥିଲୁ।
ଫୁଣି ୟୁନିଏନ ବ୍ୟାଙ୍କ କୁ ଆଶ୍
ଖୁଲ୍ ଛୁ ଜା ଖାଲି ବ୍ୟାଙ୍କ ଅଫ ଇଣ୍ଡିଆ।
ନା ନା
ହଁ ଏ-ଟି-ଏମ୍ ଫେଟି ଏମ୍ ସବୁ ଦେଇଦେଇଛିନ୍ତି।
ନା ନ ଇଁ ମୋା ପାସବୁକ ଟା ମିନି ଆପ୍ଲେବୋ ମୋର ଖ ଖୋଲିବାକୁ ନ ଖୋଲିନି ନା ତମେ ଆସ ଗାଁ ଆଦି ଖୋଲିଦେବା ତମେ ଆସ ଗାଁ ଆଦି ଖୋଲିଦେବା।
ଯାଇ ଏପ୍ଲାୟ କରି ଖୋଲଦବା କେତେଳେ ଆଉ।
ହଉ ଆଉ ଆକାର ଖୋଲଛ ପରା ତମେ
ଆଉ ଆମ ଗାଁ ରେ ତ ଯେତିିକି ସବୁ ଫୋନ ପେ କରୁଛନ୍ତି ମତେ ଡାକି ନେଇଥାନ୍ତୁ ବ୍ୟାଙ୍କକୁ।
ହଁ ହଁ ସେ ପାଣ୍ଡା ଶୁ ଶୁ ଡାକି
ପାଣ୍ଡା ଫାଣ୍ଡା ସାଦନରୁ ଟୁଙ୍ଗୁରୁ ଫୁଙ୍ଗୁର ସବୁ ମୁଁ ଆ ଖୋଲିଥାଆନ୍ତି।
କଣ ତମ କଣ ଖାଇବା ପିଇବାବଉ ପଇସା
ଆଁ
କଣ ଖାଇବା ପିଇବା କଣ ଦଉଛନ୍ତିସାଉଛନ୍ତି
ହଷ୍ଟେଲ ରେ କଥା କହୁଛ ନା କଣ? ହସଲେ ଖାଇବା ଦଉଚନ୍ତି ବାହାର ହିସାବରେ ଆଉ।
ଅହ ହେଲେ ହଶିଲେ କେତେ ନୋଉଛନ୍ତି ପଇସା
ଆସିଲୁ ବର୍ଷକୁ ଚାଳିଶୀ ହଜାର।
ଆ ଉପର
ପ୍ରସି ତ ସେଠି ଦି ଦିୀୟ ପଣ୍ଡେ ପଢିବାର ମାସୁକୁ କେତେ ତିନି ହଜାର ଚାରି ହଜାର ପଡିିବାର
ଆହୋ ମୁଁ ବି ଥିଲି ମୁଇ ତମେ ତମର ତ ଆମର ଦି ବର୍ଷ ବେ ଇଏ ମୁଁ ପଥିଲି ଆମର ବେଳୁ ଥିଲା ସିା ତିନି ଚାରି ଜା ଥିଲା ଆଉ।
ଉୁଁ ଲାଲ ସାର୍ ପଇସା ଖାଲି ତ ଖାଇବା ପାଇଁ ଇଇ ଫଣ୍ଡ କାଡ ଇଏ କାଡ ସବୁ ଇଏ ଭାଙ୍ଗିଲା ପଇସା କାଡ ସେଏ ଭାଙ୍ଗିଲା ପଇସା କାଡ ଏଇଆ ଖାଲି ମାଗୁଥିବ ଖାଲି ଆଉ।
ହଁ ତାଙ୍କ କଥା ଆଉ କହନି। ଏ ଆଉ ଖାଲି ଯୋ ହେଲେ ପଇସା ବାହାର ଜୀବ ହୋଊ କାଦ୍ୟ ତାଆଁ ଖାଇବେ ବୋଲି ଖାଇବାର ଖାଉ ଦେଖିଥାଉଛି।
ଏତେ ଏତେ ପଇସା କମଉଛି ଅଷ୍ଟେଲ୍ ରେ ହେଲେବି ପିଲାମା ନ ଙ୍କର ପଇସା ଖାଇଆ ବୋଲିଥାଉଛି
କିଅଣ କରିବା ଆଉ ଖଇ କି କିଛି କହୁନଁରେ ପାଟି ଫିରେଇଲୁ ମତେ କହିଦେଲା ମୁଁ ଆଉ ଟିକେ କଣ କଣ କହିଦେୁଉ ଆମ ଗାଁରେ ଗୋଟେ ପିଲାଟା କୁ କଲ୍ କରିକି କହିଚି ଆଉ।
ହୁ ପିଲା ଆଣିବା ନା ଏକ କହେନି କି ଆଉ ଥରେ କହିଲେ ତ ସୁ ପ ବାଣି ପଛରେ ସବୁ କହିଦେବେ ତୁ କହ ମୁ ଆମେ ସବୁ କହୁ ସାଙ୍ଗ ଆଯିବ ବାରି ପଡୁ ପଚାରିଲା ଆଡ଼କୁ କିଏ କହିବାରୁନିବ
ହଁ ସେ ଆଉ ଆଣିଲି ପରା
କଣ ହେଇଥିଲା କି?
କଣ ହେଲେ ଆଉମତିୁତି ଇ ହେଲା ଆଉ କଣ କଉ ଗାଥିଲା ଡେ ଆଉ ପିଲା କିଏ ମଲେ ଆ ଆଉ ଆ ସେ ନା ଭାଙ୍ଗି ଇଏରେ ଅଜାଣ ଆଉ କିଏ ଇଏ କରନ ଆଉ ଇଣ୍ଡିଆ ଆଉ
ସମସ୍ତେ ମିି ଖାଇିଲେ ତମେ ନା ଧର ଦେଲ ଲାଗଇ
ହଁ ସିଆ ହେଇଗଲା କଣ କର
ଅହ
ଏବେ କଉଠ ଅଛ କ ତମେ
ଏବେ ଇଏ ଖଳିବାକୁ ଯାଇଥିଲି ଖଲିକ ଗ୍ରାଉଣ୍ଡୁ ଘରକୁ ଯାଉଛି ଚାଲି ଚାଲି ଏଇଠୁ ରୁମ କୁ ଆଉ
ଓ ହୋ ପାଖ ଆଇିବ ରୁମ ଆ ହେଲେ ଆଉ ତାଲେ କଣ କରହୁଛ?
ଏ ଗଲେ ଟିକେ ଗାଧ ଫଧା ହବା ଟିକେ ଧାଆ ହେଇଯାଇଛି। ଖେଳିବେ ଖଲା ଭ ହବ ତା ଟିକେ ଦେଖ ଦେଖ ଆଉ ଉଣଶରେ ଏକଜାମ ଅସେ ଟିକେ ପଢାପଢି କରିବା।
ହ ହେଲେ ବର୍ଷା ବର୍ଷୀ ହଉଛି ନା ନା ନାଇଁ
ବର୍ଷା ଏବେ ହେଇନି କାହିଁ ଏ ମଝିରେ ଏ ଗୁରୁ ଥର ହେଲା ଖାଲି ଟିକେ ଫର ଫୁର ହେଇ ପାଞ୍ଚ ଦର୍ଷ ପଟେଇଲା ତାପରେ ଛାଡିଲା କାହିଁକି
ବ୍ରହ୍ମପୁର ତ ଗାଡିଗୋଳି ପୁରା ଗରମ ଅଧି ହଉଥିବ।
ହଁ ଗରମ ହଉଛି ଆଣ କରିବା ।
ହେ ହେଲେ ଆଉ ଗାଡି ଭଳିଆ ତ ସାଇକେଲ ରଖିଛ ନା ଗାଡି ରଖିଛ?
କେବେ କାହା ଲିପ୍ଟ ମାଗିକି ପଳେଇଥାଉଛି କେ ଖାଇଲେ ପଳଉଛ କିଏ ସାଙ୍ଗସାଥି ହେଲେ ପଳଉଛି କେବେ କେମିତି ଆଉ।
ଆରେ ତମର ସେ ଯୋଉ ବସ୍ ତ ବସ ରେ ଯାଉନ
ହଁ କଲେଜ ବସ୍ ଅଛି ନା କଲେଜ ବସ୍ ଅଛି ଟିକେ ରୁମ ବାହାରୁ ରୁ ଗୋଟେ ଶହେ ମିଟର ଚାଲିଯିବାକୁ ପଡ଼ୁଛି ସେଇଠୁ ବସରେ ଯାଉଛି ଆଉ।
ହେ କଲେଜ୍ ବସ ପାଇଁ ହଉ ସେ କେତେ ନଉ ଛି ଫିଜ୍ ଏକ୍ସଟ୍ରା ସୁବିଧା ସବୁ ହଷ୍ଟେଲର ସବୁ
ହଁ ଏଥର ମୁଁ ସ୍କଲାର୍ସିପ ଆପ୍ଲାଏ କରି ଥିଲି ଏଇଟା ନୁଆଟା ବସ ସୁବିଧା ନାଇଁ ଦିରା
ହଁ କେତେ ଆସିଲା ଓହୋ ମିଳିଗଲା ଆଉ କଣ କହୁଥିଲି ମୁଁ ତମେ କଲେଜ କୁ ଗଲେ ପିଲାମାନେ ଜଏନ କଲେ କଣ ତମକୁ ଇଏ ମିଳିବ ଥ୍ରୋ ରୁ
ହଁ ଆମ କଲେଜରେ ଜଏନ୍ କରିଆକୁ ଗଲେ ପଇସା ମିଳିବ
ହଁ ଡିପାର୍ଟମେଣ୍ଟ ୱାଇଯ ତ ମୁଁ
ହୁଁ ଏ କୋ କୋ ପିଲା ଜଏନ କରିବ କି ବିଟେକ୍ ଅଛି କମ୍ପ୍ୟୁଟର ସାଇନ୍ସ ଅଛି ଡିପ୍ଲୋମା ଅଛି ବିଟେକ୍ ପିଲା ଜଏନ କରିବେ ବଲେ କୋଡିଏ ହଜାର ମିଳଛି ତାରୁ ମାଷ୍ଟର ଯାହା ଯୋଉ ମାଷ୍ଟର ଦ୍ୱାରା କରିବ ସେ ଦଶ ହଜାର ରଖିଦେବ ଆଉ ତମକୁ ଦଶ ହଜାର ଦବ। ଆଉ ଡି ପ୍ଲୋମା ଜଏନ କରିବ ବୋଇଲେ ଦଶ ହଜାର ମିଳିବ ମାଷ୍ଟର ପାଞ୍ଚହଜାର ରଖିବ ତମକୁ ପାଞ୍ଚ ହଜାର ଲେଖା ଦବ ଆଉ।
ହଁ ମୁଁ ଏଇ ଭାଇଟାକୁ ଜଏନ କରିବି ବୋଲି କହୁଥିଲି ଯେ ଆଉ ସେ ତ ଆଗକୁ ସେ ବୁକିଂ କରିଦେଇଥିଲା ମୁଁ ମୋ ସାଙ୍ଗଟାକୁ ଜଣଙ୍କୁ କହିଲୁ ସେ କହିଲା କି ଆଉ ମୁଁ ତମକୁ ଏତିକି ଦେବି ଆଉ ମୋ ଥ୍ରୋ ରୁ ନେଇଯିବ ବୋଲି ଆଉ ତାପରେ ମୁଁ ପଚାରିଲା ବେଳକୁ ସେ ଜଏନ ହେଇଯାଇଛି। ଆଉ ସେ ନା ଆଉ ମିଳିଲାନି ଆଉ। ଏ ରୋନାଲ୍ କଲେଜ୍
ରହିଲ ନା ଆମକୁ କୋଉ କଲେଜ୍ ରେ ଆଜ୍ଞା ଏହେ ମତେ କହିଲନି ମୁଁ ଜଏନ୍ କରିଦେଇଥିବି।
ଆ ସେ ତ କଣ ଟେ ହଁ ଆଗକୁ ଆଉ ପଚାରିଲା ପରେ ଆସିବେ କି ଆଉ।
ମତେ ପଚାରିବା କଥା ନା ଫାଷ୍ଟ ତମ ମନ ଇଚ୍ଛା ଜାଏନେ ଘରୁ ଅଧିକ ପକେଇ ନେଇଯାଇଥିବ ସିଏ ପଇସା ଯା ଖାଇ ଦେଇଥିବ।
କହିଲେ ପଚାରିବାକୁ ପଡିବ ମୁଇ ଏକା ଗଲେ ପଚାରି
କାସ୍ ସିଏ ରାଧା ରାଧାକୃଷ୍ଣଙ୍କୁ ଦେଇ ଜଏନ କରେଇଥିଲ ନାଇଁ।
କେଆଣି ମୁଁ ଜାଣିନି। କାକୁ ସେ କଥା ହେଇକି ନେଇଯାଇଥିବେ ଆଉ।
ରାଧା ପଇସା ଖାଇ ଖାଇଦେଇଥିବ ସେ ବେଙ୍ଗଲୋରୁ ପଳେଇଥିବ।
ହଁ ସେ ତ ବେଙ୍ଗାଲୋର ପଳେଇଚି କିନ୍ତୁ ଆଇଚି ଅବା ତାକୁ ଆଯଥିବ ପୁରା ପଚାଲେ ହବ।
ହୁଁ। ପଚାରିନୁ କି ଆଉ
ମୁଁ ପଚାରିନି ଖାଲି କଥା ଆମ କିଏ ପଡୁଥିବ ପରା ମତେ କହିଲ ଭାଇ ସେଠି ତମର କିଏ ପଡ଼ୁଥିଲା ପଚାରିଥିଲୁ ମୁଁ ଖାଲି ବେଇଥିଲି କଥା ହେଉଥିଲି ଆଉ।
ହଁ କୋଉ ଭାଇ ମାମୁଁ ର ପୁଅ ଭାଇ ନା ମାଉସୀ ର ପୁଅ ଭାଇ ଜଣେ ପ
ସାନ ଭାଇଟା
ଓ ଏ ମାମର ପୁଅ ଅ ହଁ ମୁ ମା ଇଏ ମାଉସୀ ର ପୁଅ ନାହିଁ କେ
ନାଇଁ ମାମୁଁ ର ପୁଅ।
ହଁ ତ ମାଉସୀର ପୁ ଏଜ୍ କେତେ ସେ ତାର ଲେ
ନା ମାଉସୀ ର ପୁଅ ପଞ୍ଚମ ଶ୍ରେଣୀ ସେ ସାତ ଆଠ ନା କେତେ ପଡ଼ୁଛି।
ନା ବଡ଼ ଭାଇର ଯୋ
ମାଉସୀର ବଡ ଭାଇ ଆଉ କିଏ ନାହିଁ ମୋ ମାଉସୀ ଗୁ
ନାଇଁ ତମେ ସେନା ସାନ୍ ଟା କଥା କହୁଛ ଏ ଏ ନା ହେଲୋ ସେଟା ପିସି ନାନି ପୁ
ହଁ ହଁ ପିସି ନନ୍ଦ ପୁଅ ହଁ ନା ସେଇଟା ତ ଆମ ମାମୁଁ ର ପୁଅ ହଁ ହଁ ହଁ ସେଇଟା ହଁ ମାମ ର ପୁଅ ତ ଇଏ ସରା ହଁ ଇଏ ର ପୁଅ ପ୍ଲସ ଟୁ ସରିଲା ଏବେ ଆଉ।
ହଁ ତାକୁ କୁଆଡେ ଜଏନ୍ କରିବ ନା କଣ ଆମ କଲେଜ୍ ଆଡେ।
ତାକୁ ଦେଖୁଛି ସେ କଣ ଜଏନି ହେବେ ବୋଲି ପଚାରୁଛି। ତାର ଇଛା ନ ଜାଣି ଜଏନି କରିଦେଲେ ହବ କି। ମୁଁ ପଚାରୁଛି ଜଏନି ହବ କହିଲା ଲେ ମୁଁ କହିି
କେତେ ମାର୍କ ଆଇଛି ତାର ପସ ଟୁ ରେ।
ତାର ପ୍ଲସ ଟୁ ରେ କେତେ ସେଭେନ୍ଟି ଫାଇଫ୍ ନା ଏମତି କେତେ ଆଇଛି ସମଥିଙ୍ଗ ଆଉ।
ଓହୋ ସେଭେନ ପଏଁ ହେଲେ ସେ କଣ କମ୍ପଟିପି ହେରା ପ୍ରିପେୟାର ହବ ନା ଆମର ଇଆଡେ କଲେଜ ଗଲେ ଡିପ୍ଲମା ଡିପ୍ଲମା ଜଏନ୍ ହବ।
କେଣଣି ରନିଙ୍ଗ୍ ଫନିଙ୍ଗ୍ ଯାଇଥାଉ ହଉ ଇଏ। ଥାଉଛି ସିଏ କଣ ଇଏ କରିବ କଣ ହବ କଣ ନାଇଁ ଆଉ।
ହେ ତାଙ୍କର ଦି ଭାଇ ତ ଆର୍ମି
ହଁ ତାପରେ ଆଉ ଥରେ ତାଙ୍କର ମାଉସୀର ପୁଅ ଇଏ ଆର୍ମି।
ଉଁ ହୁଁ ତାଙ୍କ ଆଡେ କଥାବାର୍ତ୍ତା ହେଇ ରଖି ଦେଥିବେ ସେଇ କଣ କହିଥି କିଏ ଆଉ।
ହଁ ସେ ଏଇନେ ଆଇଥିବ ଆଉ। ହେଲେ ଆଉ ତମେ କେବେ ପ୍ରିପେୟାର ହଉନ କି ଇଏ ପାଇଁ।
ମୁଁ ହେଲେ ପ୍ରିପେୟାର ହେଇ ଯାଉଛି ଯେ କେ ଆମର ମୁଁ ପକେଇଥିଲି ଗୋଟେ କେ ସେଟା କେସେ କେସେ ହେଇ ରହିଯାଇଥିଲା। ଏବେ ତ ନଅ ତାରିଖରେ ତାର ସରଲା। ଏ ଭାରିବ କି ଆଣି ସପ୍ତାହଟି ଭିତରେ ଭାରିବ ବୋଲିତି କେବେ ଭାରିବ କିଆଣି।
ଆ ତମେ ଏସ୍ ଏସ୍ ଟି ଏସ ଏସ ଟି ଜିଡି ନା କଣ ପକେଇଥିଲ କଣ ହେଲା ହେଇଟା।
ଜି ଡି ସି ଟା ତ ଗାଁ ସାରିକି ଆହୁରି ଆଇନି। ରେଲୱେ ରେ ଯୋଉ ପକେଇଥିଲି ସିଟା କେସ୍ କେସ୍ ଲାଗି ରହିଥିଲା। ଏ ନଅ ତାରିଖରେ ସରଲା। ରେଜଲ୍ଟ ସପ୍ତାଅ ଭିତରେ ବାହାରିବ ବୋଲି ତି କି ଆଣି କେ ଆଣି ବାହାରିବ ନା ନାଇଁ।
ମୁଇଁ ପକେଇ ଭାବୁଥିଲି ଯେ ଆଉ ମୋର ତ ହେଇନଥିଲା ବୋଲି ପକେଇ ନଥିଲି ଆଉ। ହଁ ହଁ ସେଇଟା ପାଇଁ ଆଉ ପକେଇଲିନି। ତାପରେ ସେଥିରେ ହାତ ଫା ତ ନିଏ ହେଲେ।
ନାଇଁ ତା ନି କିଛି ନାହିଁ। ଖାଲି ରନିଂ କଲେ ହେଇକିନା। ହାଇଟି ଫାଇଟି ଚେଷ୍ଟ ମେଷ୍ଟ କିଛି ମାପିବା ନାଇଁ। ନାଁ। ହାଇଡି ଫାଇଟ କିଛି ମାଗୁଣି ନାଇଁ ରେ। ଯେତି ହେଲେବି ସବୁ ଖାଲି ଚାରି ମିନିଟରେ ତିନି ମିଟର ରନିଂ କରିବା କଥା।
ହଁ ହେଲେ ତ ହେଇ ଜିଅ। ଦେଖିଆ ମୁଁ ପକେଇବି ଆଉ। ଏବେ କେ ଭାରି ଅରକ କହିବ ମତ ତେ ଆଉ କେବେ ଭାରି ଅ କି ଏବେ?
ନାଇ ଏବେ ବାହାରିଥିଲା ଯେ ବୟସ ହେଇଥିଲାଣି ନାଇଁ?
ଅ ହେବା ଆଗରୁ ଟିକେ ଭାରିବ
ଏବେ ଆଉଥରେ ଭାରିବ ଡିସ ସେମ୍ ଅକ୍ଟୋବର ନଭେମ୍ୱର ଆଡକୁ
ହେଲେ ମତେ କହିବୁ ଆଉ ପକ ପକେଇ ମୂଇ ଆଉ ହେଲେ ତାର କଣ ହଁ ମତେ ତ ଅଠର ହେଇଆଇଛି ଉଣେଇଶି ହେଇଆଇଥିବ ଉନି ତମର ଗଲା
ଆ ହେଲେ ଏବେ ପୋଲିସରେ ବାହାରିବ।
ପୋଲିସ ଯିଏ ମୋ ହାତ ଭାଙ୍ଗିଚି କିଛି ଟିଏନେ ହାଇଟ ତ ମୋର ପାଞ୍ଚ ଫୁଟ ତିନି ଇଞ୍ଚ୍ ଅଛି।
ଶହେ ଅଡଶଠୀ ସେମୀ ମାଗିବ।
ହେଲେ ହବନି ଯେ ହେଲେ ପୋଲିସ୍। ଓ ହୋ ହଉ ହଁ ମୋର ଯ ଇଏ ଡାକୁଛନ୍ତି ହଉ ରହିଲି।
ହଁ ମୁଁ ହେଲେ ରୁମ୍ ପଳେଇଲା ନାଇ ଗାଧା ପାଧା ହେବି ଯାଉଛି ଆଉ।
ହଉ ଠିକ ଅଛି ଠିକ ଅଛି ହଉ ରହିଲି।